ତମେ
ହଁ କଟିଗଲା ତମେ ଓନଲି କଲେଜ ଯାଉ ଚ ନା ତମେ କୋଚିଂ ବଗେରା ବି ଯାଉଛ?
ନାଇଁ ଓନ୍ଲି କୋଚ କଲେଜ ଯାଉଛି। କୋଚିଂ ନଉଥିଲି ଭୁବନେଶ୍ୱରରେ ଭାଇକି ଏଷ୍ଟ୍ରା କୋର୍ସ କିଛି ନାଇଁ ଯାହା କଲେଜରେ ମାନେ ଯୋଉ ଏଜୁକେସନ ଡିପାର୍ଟମେଣ୍ଟରେ ବାସ ସେତିକି ସେତିକି କଲେଜର ସ ଆଉ କିଛି ଇନକମ୍ ପାଇଁ କିଛି ଇଏ କଲ ତ ସେଥିପାଇଁ ସାର ଏଇଟା କଲ କଲେ ତ ସେଥିପାଇଁ ଏଇ କୋ
ତାର ଅପର କଲେ ମାନେ ତମେ କଣ କମ୍ପ୍ୟୁଟର କ୍ଲାସ କରୁଛ କଲେଜରେ କି?
ହଁ ହଁ ଏଆଇ କୋର୍ସ କରୁଛୁ ନା ଆମେ
ଆଚ୍ଛା ତମେ ଯୋଉ କହୁଛ ଓକେସିଆଲ ଯୋଟା ସମ୍ବଲପୁର ୟୁନିଭରସିଟିର ତ ଗର୍ମେଣ୍ଟ ଆପ୍ରୁଭ ଯୋଉଟା
ହଁ ହଁ।
ଇରା ଇରା ଇରା ଲାଇବ୍ରେରୀ ହୋଏ ଯୋଉଟା ହଁ। ହଁ ମୋର ସେଇଟା କମ୍ପ୍ଲିଟ ହେଇସାରିଛି। ହୁଁ ସାଇବର ସେକ୍ରେଟ ଟି ଆଉ ଇଏ କମ୍ପ୍ଲିଟ ହେଇଯାଇଛି।
ନାଇଁ ଆମର ଏବେ ସେଇଟା ଚାଲିଛି ଏବେ
ହୁଁ ତମର ତମର କେତେ କଣ ନଉଛନ୍ତି ପଏସ୍ କଲେଜରେ
କଲେଜରେ ସେମିତି ରିଆଡ଼ମିସନରେ ଯଦି ସାତ ହଜାର ଛଅଶହ ନେଲେ ପୁଣି କଲେଜରେ ଏକ୍ଜାମ ଟାଇମରେ ପୁଣି ଯୋଉ ଫର୍ମ ଫିଲପ କରିବେ ଏକ୍ଜାମ ପାଇଁ ଦବା ପାଇଁ ସେତବେଳକୁ ପୁଣି ପାଞ୍ଚ ହଜାର କି ସାଢେ ପାଞ୍ଚ ହଜାର ଛଅ ହଜାର ଏମିତି ନଉଛନ୍ତି। ଦେନ ଫର ପ୍ରାକ୍ଟିକାଲ ପାଇଁ ଦିଶହ ଚାରିଶହ ପାଞ୍ଚଶହ ଏମିତି ନଉଛନ୍ତି ଯେତେଟା ମାନେ ଏଜୁକେସନ ପେପର ଥିବ ମାନେ ଯୋଉ କୋର ପେପର କୋର ଯୋଉ ୱାନ ଟୁ ଏମିତି ଥିବ ସେ ଦିଟା ପେପର ଅଛି। ତ ସେ ଦିଟା ପେପରର ଦିଶହ ଦୁଇଶହ ଚାରିଶହ ନେବେ ତିନିଟା ପେପର ହେଲେ ତିନିଶହ ଦିଶହ ଦିଶହ ଛଅଶହ ଟଙ୍କା ଏମିତି ନେଇ ଯାଉଛନ୍ତି ମାନେ ବହୁତ
ବହୁତ ବହୁତ ଶନି ତମେ ତ ଆ ଠୁ ବେଟର ବାହାରେ କରେଇଥାନ୍ତ ତ ଭଲ ହେଇଥାନ୍ତା।
ମାନେ ଭୁବନେଶ୍ଵର ଫାଷ୍ଟ ଟାଇମ୍ ଇଏ ନା ତ କିଛି ନ ଜାଣିବାକୁ ମାନେ ଯାହା କଲେଜରେ ସେଇ ମାନେ ପ୍ରବ୍ଲେମ ତ ଟିକେ ହବ ପାଞ୍ଚ ପାଞ୍ଚ
ମୁଁ ସେ ପାଖରେ ବି କମ୍ପ୍ୟୁଟର କ୍ଲାସ କୋଚିଂ ବି ଅଛି କି? ସୁବିଧା ନାଇଁ ମୁଁ ବି କରୁଥିଲି ଡମଣାଟି କରୁଥୁଲି ଏବେ ଜଷ୍ଟ ସରିଚି ଆଉ ପି ଜି ଡ଼ି ସି ଏ ଟାଲି?
ନା ଖାଲି ଅଫିସିଆଲ୍ ପାଇଁ ପି ଜି ଡି ସି ଏ ହରିକା ତ କାଇଁ କିଛି କହିନାହାନ୍ତି ଖାଲି ତ ଅଫିସିଆଲ ଲିଙ୍କ୍ ତ କହିଚନ୍ତି। ଉଁ କୁ
ସେଟା କରିଦବାଟା ସମସ୍ତଙ୍କୁ ନିହାତି ଦରକାର। ହାଲୋ? ମୁଁ କହିଲି ପି ଜି ଡି ସି ଏଟା କରିବାଟା ନିହାତି ଦରକାର।
ପିଜିଡ଼ିଏସି ତ ନକଲେ ତ କିଛି ବି ମାନେ ଜବ ତ ହବନି। ବାକି ସେଲସ୍ କି କିଛି ବି କରିପାରିବନି ତମ ଭଲ ମାନେ ଲାଇଫରେ ଯଦି କମ୍ପୁଟର ଲାଇଫରେ କିଛି କରିବା ପାଇଁ ଚାହୁଁଥ ସେଇଟା କିଛି ହେଇପାରିବନି।
ହଁ। କିନ୍ତୁ ଓ ଜେ ଇ ସାଟିଫିକେଟ ହୋଉଛି ବୋଲି କହୁଛନ୍ତି କିନ୍ତୁ ମୋର ସେଇଟା ବିଲିଭ୍ ହୋଉନି। ଆଉ ତାପରେ ଛଅ ମାସ୍ କୋର୍ସ ସେଇଟା ତମେ ତମର ସେଇଟା ଛଅମାସ ନା ତିନିମାସ ଲଗୁଅ ଯୋଉଟା?
ତିନି ମାସ୍ ବୋଧେ।
ତମେ ଫାଷ୍ଟଟା କରୁଚ ବୋଧେ ଅକେସିଆଲର। ହଁ ସେଇଟା ତିନ-ତିନ ମାସ୍ ସେଇଟା। ମୁଁ ଓକେସେଲର ତିନଟା କରିଛି, କଣ ହେଇଛି?
ଟାଇମ ବି ନାହିଁ ନା ତ ଆମର ପୁଣି ଏଗଜାମ୍ ଆସୁଚି ତ ସେଇ ଅନୁସାରେ ସିଏ ଇଏ କରୁଚନ୍ତି।
ହୁଁ ତମେ ଟାଇମ୍ କେତେ ସକାଳୁ ଯାଉଛ କମ୍ପଟର?
ନାଇଁ ନାଇଁ କ-ମାନେ ଆମର ଅନର୍ସ୍ ପେପର ସଇଲା ପରେ ବାରଟାରେ ତାପରେ ସେଇଠି ଅଧ ଘ-ଘଣ୍ଟେ ଟାଇମ୍ କରୁଚନ୍ତି ଗୋଟେ କି ଦେଢଟା ପର୍ଯ୍ୟନ୍ତ।
ଆଛା ଆଉ କିଏ କିଏ ସେଇଠିକି ଯାଉଛନ୍ତି।
ଏଇ ଓଡିଆ ଡିପାର୍ଟମେଣ୍ଟର ଅଛନ୍ତି। ବୋହୁତ ପିଲା ଅଛନ୍ତି ମାନେ ଆମର ତିନିଟା ଇଏରେ ଡିଭାଇଡ୍ ହେଇଚି ଏ ଆଇ କୋ କୋର୍ସ୍ ଗୋଟେ, ସୋସିଆଲ ମିଡିଆ ଗୋଟେ, ଆଉ ଗଟେ ବିଏଫେସାଲ୍ ଗୋଟେ। ତ ହଁ ତ ଏ ଆଇ କୋର୍ସରେ ଯୋଉମାନେ କରିଥିବେ ସେମାନେ ଆସୁଚନ୍ତି ସାଢେ ବାର ମାନେ ବାରଟା ବଳେ ଆମ ଏଇ ଡି ଡିପାର୍ଟମେଣ୍ଟ ସଇଲା ପରେ ତାପରେ ସେମାନେ କରୁଚନ୍ତି ବିଏଫେକିସ୍ କିମ୍ବା ଆଉ ସୋସିଆଲ୍ ଏଇଟା କେତେବେଳେ କରୁଚନ୍ତି ନା ବାକି ଜାଣେନି।
ଆଚ୍ଛା।
ହୁଁ
ତମର ରୁବିନା ମ୍ୟାାମ୍ ନା ଏଜୁକେସନ୍ ଡିପାର୍ଟମେଣ୍ଟର?
ହଁ ବେବିନ ମ୍ୟାମ୍।
ହଁ ହଁ ବେବିନା ମ୍ୟାମ୍ ବେବିନା ମ୍ୟାମ୍ ଆଉ
ଗୀତାଞ୍ଜଳି ମ୍ୟାମ୍।
ହଁ ସ୍ମିତାଞ୍ଜଳି ମ୍ୟାମ୍ ତ ମୁଁ ଜାଣିଚି ତମ ଏଚ୍ ଓ ଡି।
ହଁ ନା ଏଚ୍ ଓ ଡି ତ ସାର୍ ଅଛନ୍ତି ତ ଇଏ
ହଁ ଏଚ୍ ଓ ଡି ତମ ସାର ଅଛନ୍ତି ଏବେ ହଁ ଭୁଲି ଯାଇଥିଲି।
ହୁଁ। ମ୍ୟାମ୍ ଖାଲି ଗୀତାଞ୍ଜଳି ମ୍ୟାମ୍ ବା-ଖାଲି ଏମିତି ବାସ୍ କେମିତି ପଢ଼ୋଉଚ?
ହୁଁ।
ହୁ
ତମ ବେବିନା ମ୍ୟାାମ୍ ଆମ ଲାଇବ୍ରେରୀରେ ଆସି ବସନ୍ତି ବେବିନା ମ୍ୟାାମ୍ ବି ଆମକୁ ଚିହ୍ନିଛନ୍ତି।
ହଁ ତମର ଅ ହଁ ତମର କୋଉ ଡିପାର୍ଟମେଣ୍ଟ୍ ଥିଲା କି?
ଆମର ହୋମ୍ ସାଇନସ୍
ଆଚ୍ଛା ଆଚ୍ଛା ହୋମ୍ ସାଇନସରେ ହଁ ହଁ ଦୀପ୍ତି ମ୍ୟାମଙ୍କୁ ଜାଣିଚି ସେ ଆମର ପଡନ୍ତି ଆ ଶୋଯୋ ଏଜାମ ଟାଇମ୍ ରେ ପଡନ୍ତି ସେ
ହଁ। ରେନ ରହୁଛି। ଆଉ ଯଉ ବେବିନା ମ୍ୟାମ୍ ଆସିକି ଆମ ଲ୍ୟାବ ବ ରେ ବସନ୍ତି। ଆମେ ସବୁ କଥାବାର୍ତ୍ତା ହଉ ବ ବସିକି। ଭଲ ମ୍ୟାମ୍।
ତ ଏକଚୁଟି ଅଛନ୍ତି ଦୀପ୍ତି ମ୍ୟାମ୍।
ନା, ନା ଆମର ଏକ୍ଚୁଲି ଅନ୍ଦିତା ରଏ।
ଓହୋ! ଯଉ ତ ପତଳା ହେଇକି ଯଉ ମ୍ୟାମ୍ ଟା ଆସନ୍ତି ନା!
ଅନିଦିତା ମ୍ୟାମ୍ ନା ମୋଟା! ସେ ବେଙ୍ଗୋଲି।
ହଁ, ହଁ ବାକି ଜାଣିଛି, ଦେଖିଛି ବୋଧେ ବାକି ମାନେ ଏତେ ଖିଆଲ ପଡୁନି। କାହିଁକିନା ଆମର, ହୋମ ସାଇନ୍ସ ସେଥିରେ ପୁଣି ସାଙ୍ଗ ଅଛିି, ଲିଟିଲ୍ ନାଏକ ବୋଲି ଦିଦି।
ହୁଁ, ହୁଁ।
ତ ସିଏ ଚିହ୍ନିଥିଲା ବାକି ଭୁଲି ଗଲେଣି। ସେ ଫାଷ୍ଟଇୟର୍ ରେ ଚିହ୍ନିଥିଲା।
ହୁଁ, ତମର ସେକେଣ୍ଡ ଇୟର, ତମର ଚାରି ବର୍ଷ ହେଇଯାଇଛି ଆଉ।
ହଁ, ହଁ, ଚାରି ବର୍ଷ ପଡିଚି।
ତାରି ବର୍ଷ ପଡିବ?
ହଁ, ଚାରି ବର୍ଷ ହିଁ ତ ଏକା ବେଳେ କରୁଛୁ ମାନେ ତ, ଏକା ବେଳେ କରିବି ଚାରି ବର୍ଷ ଆଉ କଣ?
ହୁଁ। ହୁଁ, ପିଜି ସହିତ କଂପ୍ଲିଟ୍ ହେଇଯିବ। କାଇଁ ଆଉ ଅଧାରୁ ଛାଡିବ?
ପୁଣି ଇଏ ଇଏ, ସେତେବେଳେ ପ୍ରୋବ୍ଲେମ ହବ।
ହଁ, ଆଉ ପିଜି ଦି ବର୍ଷ ଗୋଟ୍ ଗୋଟେ ବର୍ଷରେ କଂପ୍ଲିଟ୍ ହେଇଯାଉଛି। ଭଲ ଖରାପ୍ ନାହିଁ।
ବହୁତ ପଇସା ନଉଚନ୍ତି। ସେଇଟା ବହୁତ କଷ୍ଟ ଲାଗୁଛି।
ଇଏ ତ କିଛି ନୁହେଁ, ଆଗକୁ ଆହୁରି ନେବେ।
ବାହାରେ ଖାଇ ପିଇ ପୁଣି କଲେଜ ଫିସ୍ ଦେଲା ବେଳକୁ ପୁରା ଇଏ ହେଇଯାଉଛୁ।
ହୁଁ, ନିଜର କେୟାର ପାଇଁ ବି ମାନେ କିଛି ପଇସା ନଥିବ।
ହଁ, ଭଲ ବୋଲି ଗୋଟେ ଜିନିଷ ମାନେ ସେଇ ଏ ଆମକୁ ସଟେଜ ହେଇ ଯାଉଛି।
ହୁଁ, ଘରେ ତ ଯାହା ପଇସା ଦ-ଦଉସନି। ନିଜ ପକେଟ୍ ମନିରୁୁ ବି ଦବାକୁ ପଡୁଛି।
ହଁ,
ହେ ସମସ୍ତଙ୍କର ଭାଇ ରେଣ୍ଟ ରେ ତ ଯୋଉଁ ମାନେ ରହୁଥିବେ, ତାଙ୍କ ମାନେ ଯୋଉଁ ମାନେ ବାହାରେ ଆସିକି ହଉ ଦେ ଫ୍ୟାମିଲି ଛାଡିକି, ସେମାନେ ତ ଆହୁରି ଟେନ୍ ସନ ଘର ଭଡା ଦେବେ, ଖାଇବେ କେ ଆଣେ! କଲେଜ କୁ ପଇସା ଦେବେ।
ହଁ, ବା।
ତମେ ପିଜି କରଲ, ଲେକ୍ଚର୍ ହବ ନା କଣ?
ଅଛି, ମାନେ ଆଶା ତ ଅଛି, ଲେକ୍ଚର ହବା ପାଇଁ। ବାସୁ କଣ ହବ? ସେ କଥା ଭାବୁଛି, ଜଣା ପଡିବ ଆଉ। ଦେଖିଆ କଣ ହଉଛି?
ହଁ।
କାରିଆ ଆପ୍ ତମେ ଏବେ ୟୁଜ କରୁଛ ନା ଆଗରୁ କରୁଥୁଲ?
ନାଇଁ ଆଜି ଜଷ୍ଟ ମୁଁ କିଛି ଜାଣିପାରୁନି ଏଥିରେ। ତମର ସାଙ୍ଗକୁ ସବୁ ପଚ କେମିତି କହିଲେ ମୁଁ କଥା ହେବି, କିନ୍ତୁ ମୋର ତାଙ୍କ ପାଖକୁ ଯାଇନାହିଁ। ରହୁସନ୍ତି କି? ସେମିତି, ଆଜି ଫାଷ୍ଟ ଟାଇମ୍ ମୋ ପାଖକୁ ଆସଛି ମୁଁ ଜାଣି ପାଇଲିନି ଆଉ ମୁଁ ମୋର ସାଙ୍ଗ ମାନଙ୍କୁ ବି କହେ। ଯାହା ପାଖରେ କାରିଆ ଆପ୍ ଥିବ। ଆଉ ସେଇ ତମ ସାଙ୍ଗ ମାନଙ୍କ ଫୋନ୍। ମୋ ତ
ହଁ, ତା'ପରେ ସେ ରେଜି ରେଜିଷ୍ଟ୍ରେସନ କରିବା ଦରକାର ଥିବ ତା ଭି ନାଇଁ ରେଜିଷ୍ଟ୍ରେସନ କରିବା ପାଇଁ ଥିବ। କର ତାରି ହଁ, କାରିଆ ଆପ୍ ଏମିତି ବି ନର୍ମାଲ ଲୋକ ଏମିତି ଡାଉନଲୋଡ ମାରିଦେବେ ନା?
ହଁ।
କି ରେଜିଷ୍ଟ୍ରେସନ କରିବାର ଅଛି ତାଙ୍କୁ
ହଁ, ତମେ ଏଇଥିରେ କଣ ଇନକମ୍ କଲଣି ନା କିଛି ନାଇଁ?
ନାଇଁ ନାଇଁ ଏବେ ତ ଷ୍ଟାର୍ଟ ଜଷ୍ଟ
ଆଜି
ନାଇଁ ନାଇଁ କାଲିଠୁ ମାନେ କାରିଆ ରୁ ଆସିଲାଣି ଛଅ ଦିନ ହେଲାଣି, ବାକି ମୋର ଟାକ୍ସ ଆସିନଥିଲା ବୋଲି ମୋର ହଉନଥିଲା ବାକି
ହଁ ମୋର ତ ଟ୍ୟାକ୍ସ ଆଜି ଆଇଛି। ସେ ଟାସ୍କ ପୁଅ
ହ ଟାସ୍କ ଆସିଲା ବୋଲି ସେଥିପାଇଁ ତ ମେସେଜ କରିୁଥିଲା। କାଲି ବି ମତେ କାଲି ଦି ଦିନ ହେଲାଣି। ମାନେ ଦି ଜଣ କି ତିନି ଜଣ ମେସେଜ୍ କରୁଛନ୍ତି ମାନେ କାରିଆପରେ ମୋତେ ଟାସ୍କ ଆସିଲେ ସିନା ଜଣେ କଥା ହବ। ନା।
ହୁଁ।
ଆସି ନଥିଲା ବୋଲି କଥା ହେଇପାରିନଥିଲ।
ନାଇଁ କଥାବାର୍ତ୍ତା ହେଲେ ବି କିଛି ଅସୁବିଧା ନାହିଁ ତମ ସାଙ୍ଗରେ ବି ଆସ ତାଙ୍କୁ ସାର୍ କହିଥିଲେ ବି ସେ କଥା ହଉଥିଲେ
ଆସିଛି ସିଏ କରିପାରିବନି କରି ଯାହାହାର ମାନେ ମୋର ଥର ଆସିଛି ତୁମର ଆସିନାହିଁ ତ ମୁଁ ତମକୁ କଲ୍ କରିପାରିବି। ତାହେଲେ ସେଇ କଲ ଟା ଯୋଉ ସବମିଟ କରିହବ ବାକି ତମେ ଯୋଉ କରିବୁ ତମେ ଟାସ୍କ ଆସି ନଥିବ କିନ୍ତୁ ତମେ ଫୋନ କରିବ ବାକି ସେଇଟା ହବନି
ହୁଁ।
ଆଉ କାରିଆ ଆପରେ ମାନେ ତମେ କୋଉ ଟପିକ ରେ କଥା ହବ ମାନେ ପର୍ବପର୍ବାଣୀଙ୍କ ବିଷୟରେ ଯାତ୍ରା ବିଷୟରେ ପରିବାର ବିଷୟରେ ମାନେ ଯାହା ଏଆଇ ଜାଣି ନାହିଁ। ତ ସେଇ ବିଷୟରେ କଥା ହେଲେ ସେ ଯାହାବି କ୍ୟାପଚର କରିବ ତାକୁ ଯୋଉଟା ମାନେ ବୁଝିନି ଜାଣିପାରିବ ସେ ସେଇଟା ହ ସେଇଟା ହିଁ କ୍ୟାପଚର କରିକି ସେ ରଖିବ ବାକି ତାପରେ ସେିଏ ତାର ମାନେ ଆମର ଦି ଜଣ କଥା ତାକୁୁ ଭଲ ଲାଗେ ତ ଏମିତି କଣ୍ଟିନ୍ୟୁ ତମ କଥା ଟ ବି ଭଲ ଲାଗିବ। ତାହେଲେ ଯାଇ କିି ସେ ମାନେ ପଇସା ମାନେ ପଠେଇବେ ସେ
ହୁଁ।
ହଁ। ଏୟା ହିଁ ତ ଜାଣିନେ ଯେ ପର୍ବପର୍ବାଣୀ କଣ ଅ ତର ଭୁବନେଶ୍ୱର କୋଉ ପର୍ବପର୍ବାଣିୀ ମାନେ କେମିତି ଖାଇବା କୋଉ ଫେମସ ମାନେ ଏମିତି ସେ ତ ଜା ନଥିବନ୍ତୁ ସେଇଟା ଆମେ ଯଦି ସେଇ ବିଷୟରେ ଟପିକ ରେ କଥା ହବୁ ତୁ ସେଇ ବିଷୟରେ ଯଦି ତାକୁ ଭଲ ଲାଗିଲେ ସେ ମାନେ କ୍ୟାପଚର କରିବି ତ ସେଇ ଅନୁସାରେକୁ ପଇସା ପେମେଣ୍ଟ କରିବି
ମତେ ବି ସେମିତି ମେସେଜଥିଲା ଗୋଟେ ଦିନରେ ତିରିଶ ଜଣ ସହିତ କଥା ହବ।
ହୁଁ ହୁଁ।
ଗୋଟେ ଦିନରେ ତିରିଶ ଜଣ ତମେ କଥା ହେଇଛ କାଲି?
ନାଇଁ ନାଇଁ ମୁଁ ସେମିତି ଗଟେ ଦିନ ଦିଟେ ତିନଟା ବାସ ସେତିକି
ତିରିଶ ଜଣ ସହିତ
ମାନେ ତିରିଶ ଜଣ କଥା ବେଳକୁ ପାଟି ତ ଯାହା ହେଇଥିବ ହେଇଥିବ। ତାର ମୁଣ୍ଡ ଆଉ କିଛି କାମ କରିବନି
ସେଇ ତାପରେ ୟାଡେ କଲେଜ ଯିବ ନା ବ ବସିକି କଥା ହବ କାମ ନାହିଁ
ଟାଇମ ହେଇଗଲାଣି ରଖୁଛି।
ଟାଇମ ହେଇଗଲାଣି?
ହଁ ଏଠି ଦଶ ମିନିଟ୍ ପର୍ଯ୍ୟନ୍ତ ଦଉଛି ନା ଏଗାର ମିନିଟ ହେଇଗଲାଣି।
ସେ ତ ଅଟୋମେଟିକ ଅଟୋମେଟିକ ତ କଟେ ନା?
ହଁ ଅଟୋମେଟିକ ତ କଟିଯିବ ବାକି ତମେ ଯଦି କହିବ କି ମୁଁ ଆଉ କଥା ହେବିନି ରଖୁଛି ବୋଲି ଦ ଦଶ ମିନିଟ ପରେ ତ ସେ ଅଟୋମେଟିକ ହିଁ କଟିଯିବ।
ଆଚ୍ଛା ମୁଁ କହିଲେ?
କହିଲେ ବି ଚଳିବ ତମେ ବି କହିଲ ଚଳିବ।
ହୁଁ ହଉ ଠିକ ଅଛି ଆଉ।
ହଉ ହଉ ରଖିଦେ କାଇଁ? ତମେ ସେଟପରୁ କାଟିବନି ସେ ଅଟୋମେଟିକ କଟିଯିବ।
ସୁୁବୁନି।
ମୁଁ କହିଲି ତମେ କାଟିବନି ସେ ଅଟୋମେଟିକ କଟିଯିବ।
ହଉ।
ହଉ।